ହ୍ୟାଲୋ
କୁହ।
ହୁଁ କୁହ କଣ କହୁଥିଲ?
କହିଲି ଖାଇନ ଏପନ୍ତ।
ନା ଦଶଟା ଆଉ। ଆମ ଲେଟ୍ ରେ ଖାଇବା। ହୁଁ।
ଓହୋ।
ହ ଆଉ କଣ ଖାଇଲ?
ସେଇୟା ତ ଆଉ ଭାତ କି ଆଳୁ ଝୋଳ ଆଉ ମଟର ତରକାରୀ କରାହେଇଥିଲା।
ରାତିରେ ଭାତ କି?
କଣ?
ରାତିରେ ଭାତ କି?
ହଁ।
ମାନେ ସବେଳେ ରାତିରେ ଭାତ ଖାଅ।
ହୁଁ ହୁଁ।
ଉଁହୁ ରୁଟି ଖାାଉନା କି?
ହଁ ରୁଟି ବେଳେବେଳେ ଖାଏ। ସବୁବେଳେ ଖାଏନି।
ହୁଁ ହୁଁ ଆମ ଏପଟେ ସବୁବେଳେ ରୁଟି ରାତିରେ ଦିନରେ
ସବୁବେଳେ।
ସବୁବେଳେ ମାନେ ଖରା ବେଳକୁ ଛାଡିକି ଆଉ ସବୁବେଳେ ରୁଟି।
ଓହୋ। ଆଉ ତୁମେ କୁଆଡେ ତୀର୍ଥ ଫୀର୍ଥ ମାନେ କୋଉ ମନ୍ଦିର ଫନ୍ଦିର ଆଡେ ବୁଲି ଆଇଛ କୁଆଡେ ତୁ
ହୁଁ ମୁଁ ତ କୋରାପୁଟ ଆଡେ ବେଶୀ ମାନେ ଯାଏ ନା ମାନେ ସେଠି ଇଏ କରେ ପଢେ।
ହୁଁ ହୁଁ।
ସେଠି ଏସେଲେନ ମେଡିକାଲରେ ପଢେ ସେଠି ଘରେ ଯାଏ ସେଠି ଦେଓମାଳି ଆରିକା ଯୋଉ ଅଛି ଦେଓ ସେତ ବେଶୀ ପାହାଡ ଆରିକା।
ଭଲ୍ ଲାଗୁଥିବ ତ ତା
ହୁଁ ଆମ ହଷ୍ଟେଲ ଚାରିଆଡ ତ ପାହାଡ ଗଛ ଏଇଗୁଡା। ।
ଆଉ ତମ ଗାଁ ରେ ପାହା ଯୋଉ ପାହାଡ ଫାହାଡ ଅଛି।
ଆମ ଗାଁରେ ସାଡ ନାହିଁ। ।
ମାନେ ତମ ସେପରି ନଥିବ ତମ ଗାଁରେ
ଆମ ଗାଁ ରେ ପାଡ ମାଡ କିଛି ନାହିଁ।
ଓ ହୋ। ନଦୀ ବଦି
ନଦୀ ଅଛି ବୈତରନି।
ହଁ।
ବୈତରଣୀ ଅଛି।
ଓହୋ।
ଆମ ଗାଁ ସିଆଡେ ନୁହେଁ ଆମ ଗାଁ ଏଇଠି କିନ୍ତୁ ସେଠି ମୁଁ ରହିକି ପାଠ ପଢେ।
ଓହୋ। ଆମର ଏଠି ପାହାଡ ଅଛି ହେ ନା ନଦୀ ନାହିଁ।
ହଁ ହୋ। ମୁଁ ଯାଇଛି ବୋଧେ କି କି ମନ୍ଦିର ଅଛି ଶିବ ମନ୍ଦିର ଏରିଆ।
ଓ।
ହୁଁ। ଆମର ସବୁ ଏମତି କମିଟି ଟାଇପ୍ ର ଅଛନ୍ତି ମାନେ ବାପାଙ୍କ ତ ସାଙ୍ଗ ମାନେ ସବୁ। ତାଙ୍କର ମାନେ ୟଲ୍ଲୀ ୱାଇଜ୍ ଛନ୍ତି ସବୁ ପିକନିକ୍ କରିଆ। ଏଥର ବି ଯାଇଥିଲୁ ଆଉ। ହୁଁ ଫ୍ୟାମିଲ ଟ୍ରିପ ପୁରା।
ଓ ହୋ।
ସମସ୍ତେ ବାପା ବୋଉ ପୁଅ ମୁଁ ଜେଜେମା। ଏମିତି ପୁରୀ ଗଞ୍ଜାମ ଆଉ କୁଆଡେ ଯାଇଥିଲୁ ଉଁ ସେ ତାରା ତାରିଣୀ ଆରିକା ଢେଙ୍କାନାଳ ଏମିତି ସବୁ ଯାଇଥିଲୁ।
ହୁଁ ହୁଁ। ବାହାରକୁ ବୁଲିବାକୁ ଗଲେ କଣ କଣ ଖାଇବା ପାଇଁ ଭଲ ଲାଗେ ବାହାର ଜିନିଷ?
ବାହାର ଜିନିଷ ତ ହ ହ ଯା ମିଳୁଥିବ ଷ୍ଟିଟ ଫୁଡ୍ ଆଉ
ହୁଁ
ବେଶି ତ ଝିଅମାନେ ଗୁପଚୁପ ମୋମୋଜ ଏଇଗୁଡା ଖାଆନ୍ତି ଆଉ
ଓହୋ ହୁଁ ହୁଁ
ଆଉ ଘରେ ସବୁ ଖାଇଲେ?
ହଁ
ଖାଇସାରିଲେଣି ସମସ୍ତେ ଖାଲି ମା ଅଛି ଖାଇବ
ହୁଁ ମୁଁ କହିଲି ଶୀଘ୍ର ଖାଇକି ଶୀଘ୍ର ଶୋଇପଡନା
ହଁ ଏ ଖାଇ ଦେଇଛୁ ତ ଶୋଇବୁ ଆଉ ଟିକେ ପରେ
ହୁଁ ଆଉ ଥଣ୍ଡା କେ
ହଁ ଏମିତି ଥଣ୍ଡା ଲାଗୁଛି
ବେଶି କାଇଁ ଥଣ୍ଡା ଲାଗୁନି ହଁ
ହଁ ଆମ ଆଡ଼େ ତ ବର୍ଷା ଜୋରରେ ହେଇଛି ଫ୍ୟାନ ବି ଲଗେଇବା ଦରକାର ନାହିଁ ବେଶି ଥଣ୍ଡା
ହୁଁ ଥଣ୍ଡା ଲାଗୁଛି ଫ୍ୟାନ୍ ଲଗେଇଲେ ଆହୁରି ଶୀତ ଲାଗିବ ହଁ ଶୁଣୁଚି।
ଉଁ ଆମ ଘର ସେଆଡେ ଆଉ।
ଓ ହୋ।
ଅସୁଚ କେବେ
ନା।
ହୁଁ ହୁଁ।
ମ ଏତେ ବୁଲିବା ପାଇଁ ଇଆଡେ ସିଆଡେ କେବେ ଯାଇନି। ଗୋଟ ଏଇଆ ଖାଲି
ଲାଷ୍ଟରେ
ଉଁ ଯିବ ସମସ୍ତେ ସାଙ୍ଗ ଯିଆଡେ ଯୁଆଡେ ବି କଣ?
ମୁଁ କହିଲ ଲାଇଫ କେତେ ପଡଚି କେତେ ବୁଲିବ।
ଉଁହୁଁ।
କିଏ ଗୋଟେ ମତେ ମୁଁ ଫ୍ରି ଅଛକି ବୋଲି ଗ୍ରୁପରେ ମେସେଜ ଦେଲି ହେଲା ସେ ଗୋଟେ କିଏ ଗୋଟେ ଛୁଆଟେ କହିଲା ମତେ କଲ କର ହେଲା।
ହୁଁ ହୁଁ ଜାଣିଚି ହେଟା କିଏ।
ସେ ରିସିଭ କର୍ ହୁଁ ମୁଁ ଜାଣନି। ସେ ମତେ ରିସିଭ କଲାନି କିଛି କଲାନି ବେକାର ଦିଟା କଲ ପଳେଇଲା। ଏଇଟା ଲାଷ୍ଟ ଟ ଆଉ।
ମୁଁ ବି ତତେ କହିଲି ଯେ ତାଠି ଗଲାନି କଲଟା।
ହୁଁ ତାଙ୍କ ନେଟୱର୍କ ପ୍ରୋବ୍ଲେମ ।
ଓହ। ଏଟା ମୋ ସାଙ୍ଗଟା।
ସେଇଠୁ ସେ ଦିଦି କହିଲେ ବେକାର ଏମ-ତି ବେକାର ଇଏ କରୁଚନ୍ତି ଗୋଟେ ଗୋଟେ ଲୋକ ଯାହାଙ୍କୁ କହିବ ଲାଇନକୁ ଆସିବା ସାରି କଣ ନା ଆମକୁ ଆସିଲେ ତାପରେ କଥା ହବ ବୋଲି। ବେକାର ବେ କାର ୱେଷ୍ଟ ହୋଉଚି ନା।
ହୁଁ। ସେଟା କଣ ଜିରୋ ଜିରୋରେ ଜିରୋ ଜିରୋ ସେକେଣ୍ଡରେ ଆଡ ହେଇଯାଇଚି କି ଦିଟ।
ହଁ
ମୋର ବି ତ ଏମତି କେତ ତେ ଦି ତିନି ଚାରିଟା ଭଳିଆ ହେଇଯାଇଚି। ନେଟୱାର୍କ ପ୍ରୋବ୍ଲେମ ଯୋଉ ଆଉ କଣ କରିବା।
ହୁଁ ଯାହା ହବ ଆଉ।
କେତେଟା ହେଲାଣି?
ସାତ ମିନଟି।
ନାଇଁ ନାଇଁ ଯୋଉ କେତେଟା କଁ ପ୍ଲିଟ କଲଣି?
ମୁଁ ଚାରଟା ଚାରଟା ମାନେ ଏଇଟାକୁ ମିଶେଇିକ ପାଞ୍ଚଟା ଆଉ ତିନିଟା ତ କରଚି ଆଉ ଗୋ ଦିଟା ଆଉ।
ହୁଁ ହୁଁ।
ମୁଁ ଆଜି ଷ୍ଟାର୍ଟ କଲି ମୁଁ କଟ ଥାଇନି ଏମତି ଘର ଲୋକଙ୍କ ନମ୍ବରରେ ଆଡ କରଚି ଯେ ମାନେ ଆପ ଡାଉନଲୋଡ କରି ଉଁ ତାଙ୍କର ଆସିନି କାମ। କମ ଆସ୍ ଥିଲେ ସେ ଦିଦା ମାନେ ମାନଛ ହୁଁ।
ପ୍ରୋଫାଇଲ ଟାକ୍ସ ଟା କମ୍ପ୍ଲିଟ କରିକି
ହୁଁ। ମେଡିକାଲ ଆରିଆ ଗଲେ ଆମ ରାତିରେ ଟିକେ ଫୋନ ଦିଅନ୍ତି ଦିନ ସାରା ନେଇଯାଆନ୍ତି।
ହୁଁ ହୁଁ।
ରାତିରେ ଫୋନ ଦେଲେ ମାନେ କଲେଜରେ ଏମତି ମାନେ ଯିବୁ ସକାଳୁ ସାଢେ ପାଞ୍ଚଟା ରୁ ଦିଟା ପର୍ଯ୍ୟନ୍ତ ଡିଉଟି ମାନେ ପ୍ରାଟିକାଲ ତାପରେ ଦିଟା ରୁ ଆସିମୁ ସାଢେ ଦିଟ ରୁ ପାଶନ୍ଟା ପଯ୍ୟନ୍ତ କ୍ଲାସ। ତାପରେ କ୍ଲାସ ସରିଲେ ତାପରେ ଆସିମୁ ଫେର ଷ୍ଟଡି ଆୱାର ଆଠଟା ପର୍ଯ୍ୟନ୍ତ ଆଠଟା ରୁ ଫୋନ ଦିଅନ୍ତି ଆଠଟା ରୁ ରାତି ସାରା ଫୋନ ଧରିଥିବ ତମେ ଫେର ସକାଳୁ ନେଇଯିବେ ନେଇଯିବ ମାନେ ଗଲେ ଇଏ କରିକି ଡିପୋଜିଟ କରିକି ଯିବ ଆଉ। । ସେ ଟାଇମରେ ଘର ଲୋକ ସହିତ କଥା ହେଇଗଲେ ଆଉ। ଏମତି ନର୍ମାଲ ତ ତୁ ଘରେ କଲ କରିକି କଥା ହବୁ ନା କଣ କରୁଛ ଖାଇଲ୍ନନା ପିଲ୍ନନା। ଘରେ ନମ୍ବରରେ ହେଇ ଯାଇଥିଲେ ଘରକୁ ଫୋନ ରି କଥା ହେଇଗଲେ ଆଉ।
ଏଇଟା କରୁଚ ବୋଲି ଘରେ ଜାଣିଥିବେ ତ?
ହୁଁ ଘରେ କହିକି ସେ ଯୋଉ ଦିଦି ମାନେ ମୋ ବୋଉର ମାନେ ସାଙ୍ଗର ଝିଅ ସିଏ ହେଲା ସିଏ ସେ ଆପ ରେ କାମ କରୁଛନ୍ତି ବୋଉକୁ ଫୋନ କରିକି ଆଣ୍ଟି କହିଲେ କି ଆଉ ଏମତି ସେ କଥା ହୁ ଏଟା ହବ ସେଟା। ମୋ କଥାବ କଥାବ ତାପରେ ମୋତେ କହିଲା ତୁ କଥା ହୋଉନୁ ତାପେ କଇ ଦବୁ ସେ ଫ ମାନମ ଫଟ ମାନେ ଏମତି ନର୍ମାଲି ଇଉଟୁବ୍ ଫେସବୁକ୍ ଏଇ ଡୁଢା ସବୁ । ତୁ କଣ ନା ତାକୁ କରେ ତାପରେ କହିଦେ ଏବେ ବସି ସେ ରୋଷେଇ କରିଥିଲା ମୁଁ ବସି ବାହାରେ ବସି ରୁମରେ ନେଟ୍ ନାହିଁ ବୋଲି ବସଚି ବସ ଆଉ ଭାଇ ବି ସାଇଡ ଅଛି ଗେମ ଖେଳୁ ଥିଲା।
ସେ ଯୋଉ ଯାହାକୁ କଲ କରିଥିଲା ମ? ହେଲାନି ଯୋଉ ସେ ମାନେ ମୋତ ତେକ୍ ସେଇଠି ମେସେଜ୍ କଲା ଯେଉଁ କଲ୍ କର ମୋ ପାଖକୁ ଆଉ ଉଲେ ଆସିବ କ ଲେଖି ଦେଲାଯେ ତାକୁ ଗ୍ରୁପ ରୁ ବାହାର୍ କର୍ଦେଇଚୁ।
ହ୍ୟାଲୋ। ହଁ କଣ କହିଲୁ?
ହ୍ୟାଲୋ। କହିଲି ଇ ସେ ମୋତେ କ ହଁ ଶୁଭନି?
ହଁ ଶୁଭିଲା।
ଲୋ
ହାଲୋ
ହଁ
ମୁଁ କହିଲି ସେଇଟା ଦି ଦେଇ ତାଙ୍କୁ ଇଏ କରିଦେଲେ ବା!
ହଁ ବାହାର କରିଦେଇଛନ୍ତି।
ହଁ ମୁଁ ମେସେଜ ଦେଇଥିଲି ଯେ ମୁଁ କହିଲି ଦିଦି ସେ ପିଲାଟା ମତେ କହିଲା କଲ କରିବା ପାଇଁ ସେ କଲାଣି। କହିଲେ କିଛି ନାହିଁ ତାଙ୍କୁ ମୁଁ ବାହାର କରିଦେଇଛି। ତାଙ୍କୁ କହିଲେ ପର୍ସିନାଲ କଥା କଥା ହବନି ସେ ପର୍ସିନାଲ କଥା କଥା ହଉଛନ୍ତି ବୋଲି।
ହଁ ଆମେ ତ ହିନ୍ଦି ପୁଣି କଣ ଗୋଟେ ଏଟି ମାନେ କଥା ହଉଥିଲୁ ହିନ୍ଦି ଯେ ଯୋଉ କଲ କରିଦେଇଥିଲେ ଏକାଥରେ ଆମ ପାଖକୁ।
ହୁଁ ହୁଁ। ସେଇରା ମାନେ ମେ-ସବୁ ପ୍ରକାର ଲୋକ ଅଛନ୍ତି ନା କିଏ ବଡ ଲୋକ କିଏ ଛୋଟ ଲୋକ। ମାନେ କିଏ-ଆର୍ ଯଦି ମାନେ ଏମତି ଏମର୍ଜେନ୍ସି ଥିବ ଦେଖିଦବ କିଏ ଗୋଟେ ଖରାପ ଭାବିବେ ଏଇଟା କରିବ ବୋଲି ସେଇଟା ସେ ମନା କରୁଥିଲେ। ଛୁଆ ଛୁଆ ସେମତି ହେବେନି
ଆଜି ସକାଳେ ଯୋଉ କଥା ହଉଥିଲେ ମ?
ମୁଁ ଦଶ ଗଲା ଆଉ।
ହଉ ଆଉ ଗୋଟେ ମୁଁ ଏଇନା କଲ କରୁଛି ଆଉ।